ହାଲୋ କେମତି ଅଛ?
ମୁଁ ତ ପୁରା ଭଲ ଅଛି ତମେ କେମତି ଅଛ?
ମୁଁ ବି ଭଲ ଅଛି।
ହାଲୋ।
ହଁ ମୁଁ ବି ଭଲ ଅଛି ହଁ ଶୁଭା ଯାଉଚି ଶୁଭା ଯାଉଚି।
ହୁଁ ହୁଁ।
କଣ କରୁଥିଲ?
କଣ? ନାଇଁ ମୁଁ ସବୁ ଦିନ ବେଳେ ତ ଲାଇବ୍ରେରୀ ଯାଇଥିଲି ଲାଇବ୍ରେରୀରୁୁ ଆସିକି ଫ୍ରେସ୍ ହେଇକି ଏମତି ବୁଲାବୁଲି ଟିକେ କରୁଚି ଏକ୍ସରସାଇଜ୍ କଲି ଫିଲ୍ଡକୁ ଟିକେ ଯାଇଥିଲି। ଆଉ ଏବେ ରାସ୍ତା ଉପରେ ହିଁ ଅଛି ବୁଲାବୁଲି କରୁଛି। ଘରେ ଉଁ ବହୁତ ଗରମ ହଉଚି ନା ସେଥିପାଇଁ ଏସ୍ ମେ ତମର ଟିକେ ବୁଲାବୁଲି କଲେ କଣ କି ଟିକେ ମାନେ ଭଲ ଲାଗୁଛି ଟିକେ ଥଣ୍ଡା ପବନ ବି ଏତେବେଳକୁ ମାରେ ନା।
ହଁ।
ହୁଁ ତମେ କଣ କରୁଚ?
ନାଇଁ ମୁଁ ବି କିଛି ନାହିଁ। ଚାଲୁଥିଲି ପାଠାଗାର ପରିସର ଭିତରେ।
ଓହୋ କଣ ଖାଇଚ ଆଜି? ହ୍ୟାଲୋ।
ମୁଁ ଆଜି ଖାଇଲି ଭାତ ଆଉ ପୋଟଳ ଭଜା ଖଟା।
ହୁଁ ହୁଁ ଆମ୍ବ ଖାଉନ ଆମ୍ବ?
ଆମ୍ବ ନାଇଁ ମୁଁ ଆଜି ଆଣି ନଥିଲି ଭୁଲି ଯା ଇଥିଲି କିନ୍ତୁ ଖାଉଚି ଆମ୍ବ ଖାଉଚି। ଆଉ ଏବେ ରଜ ଥିଲା ନାଇଁ। ଯେ ଘରୁ ଅଣା ହେଇଥିଲା ଖଜୁରୀ କୋଳି ତାପରେ ଜାମୁକୋଳି ଆଉ ଆଜି ଯେଉଁ ପଣସ ଅଣା ହେଇଚି।
ତମେ କୋଉଠୁ ଆଣୁଚ ସେ ସବୁ ମାନେ କିଣିକି ଆଣୁଚ ନା ଏମତି ଗଛ ଅଛି ତମର?
ନାଇଁ ନାଇଁ ଗଛ ନାହିଁ। ଆଗ ଆଗରେ ଗୋଟେ ଆଗରେ ଗୋଟେ ଗଛ ଅଛି ଯେ ସେଇଠି ପ୍ରାୟ ପଣସ ହେଇ ଯାଇଥାଉନି ମାନେ ରାସ୍ତା ଉପରେ ହିଁ ତ।
ଲୋକମାନେ ନେଇଥାଉଚନ୍ତି ଆଉ ଏଇଟା ତ କିଣିବାକୁ ପଡୁଚି। ନହେଲେ ବାବା କାହାକୁ କହିଥିବେ ବୋଲି ଗାଁରୁ ଆଣି ଦେଇେଥାଉଛନ୍ତି ଲୋକ। କଣ? ତମର ପସା ଖାଲଣି କି ନାଇଁ?
ହୁଁ ହୁଁ ହୁଁ ହୁଁ ହୁଁ। ଆଉ କଣ ପାଠ ପଢା କେମିତି ଚାଲିଚି? ହଁ। ମାନେ ହଁ ପଣସ ଏଇନ ତ ପଣସ ମାନେ ପଣସ ଫଳିଚି କିନ୍ତୁ। ପଣସ ନେଇାଇକି ପାଚେଇ ନେଇେ ପର୍ଯ୍ୟନ୍ତ ହେଲା। ଆମ୍ବ ସରୁ ସରୁ ହିଁ ତାପରେ ପଣସ ପାଚିବ ନା।
ହଁ।
ଆମ୍ବ ଏମ ତ ମାନେ ଦେଖ ଖରା ଏ ମାସ ହେଲେ। ଖରା ଟିକେ କମି କମି ଆସିବ ବର୍ଷା ଆସିବ। ବର୍ଷା ଯେତେବେଳେ ବର୍ଷା ଋତୁୁର ଆରମ୍ଭ ଯେତେବେଳେ ହୁଏ ନା ସେତେବେଳେ ପଣସ ଟା ଟିକେ ଅଧିକ ପାଚେ। ଆମ ପଟେ ଅଛି। ବହୁତ ଗଛ ଅଛି। ଆମେ ମାନେ ଛୋଟବେଳେ ଥାଉ ଏବେ ବି ମାନେ ବହୁତ ଗଛ ଅଛି ତୋଳିକି ଖାଉ। ତାପରେ ପଣସ ଖାଲି ଏମିତି ହିଁ ଯେତିକି ଖାଆନ୍ତି ଲୋକ ତାପରେ ପଣସ ବରା କରିକି ବି ଜାଣି
ପଣସ
ହୁଁ ହୁଁ ହୁଁ ମାନେ ପଣସରେ ବି ବିଭିନ୍ନ ପ୍ରକାର ମାନେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ଆଇଟମ୍ ଗୁଡ଼ାକ ସବୁ ପଣସ ବରା କରନ୍ତି। ଆଉ ଗୋଟେ କଣସ ପିଠା ମଧ୍ୟ କରନ୍ତି ସେଟା ଯୋଉ ଏମିତି ଜାଣିଛନ୍ତି ନାଇଁ କଞ୍ଚା ଉ ଶାଳ ପତ୍ର ଯୋଉନୁହ କି ଶାଳ ପତ୍ର ଆଣିକି ତାପରେ ସେ ପଣସ ବରା ସୁଜି ଆଉ ଚାଉଳ ଅ ନାଇଁ ଶାଳ ପତ୍ର ମୁଁ ଏବେ ସେଟା କରୁନାହା ଏଇ କିନ୍ତୁ ମୁଁ ଛୋଟ ଥିଲା ବେଳେ ଜେଜେମା ନାଇଁ ଶାଳ ପତ୍ର ଏମିତି ଦି ତିନିଟା ଆଣିକି ହେଲା ଦି ତିନିଟା ଶାଳ ପତ୍ର ଆଣିବି ତାପରେ ତାକୁ ଯୋଉ ସେ ଛୋଟ ଶିକ ବାଠୁ ମାନେ ଖଲି ଯେମିତି କରନ୍ତି ନାଇଁ କି ସେମିତି ତାକୁ ଦି ତିନିଟାକୁ କରିଦିଅନ୍ତି ତା ଉପରେ ସେ ପଣସ ତାପରେ ପଣସ ମାନେ ପଣସ ରୁ ମଞ୍ଜି କାଢିଦେବେ ତାପ ତାକୁ ଚଟିକି ସେଠି ଚାଉଳ ଚୁନା ଆଉ ସୁଜି ଲୁଣ ଟିକେ ମିଶେଇକି ତାକୁ ମାନେ ପଣସ ପତ୍ର ଯେମିତି ଆକାରରେ ସେମିତି ଦେଇକି ତା ଉପରେ ଆଉ ଦିଟା ପତ୍ର ଦେଇକି ତାକୁ ଏମି ଅଙ୍ଗାର ଅଙ୍ଗାରରେ ଏମିତି ପୁଡ଼ାନ୍ତି ତାକୁ ମାନେ ବହୁତ ମାନେ ବହୁତ ଟେଷ୍ଟ ଲାଗେ ସେଟା ଖାଇବାକୁ। ମାନେ ପଣସ ର ହିଁ ସ୍ଵାଦ ସେଠି ଜଣା ପଡେ ମାନେ ସୁଜି ଆଉ ଚାଉଳ ଚୁନାର କିଛି ଜଣାପଡ଼ୁନି ମାନେ ପଣସ ଏତେ ସ୍ଵାଦ ଲାଗିବ ସେଠିରେ।
ତମେ ଖାଇଛ ଗାଁ ରେ ରହିକିରି ଆମେ ତ ଏଇ
ହଁ ନା ଗାଁରେ ତ ରହିବି ବହୁତ ବହୁତ ଜିନିଷ ମୁଁ ଖାଇଛି। ଗାଁରେ ମାନେ ଗାଁରେ ହୁଁ ସହ ସହରରେ ମାନେ ସହରରେ କଣ କି ମାନେ ଗାଁ ଗାଁରେ ଯେ କି ମାନେ ଉ ମାନେ ସୁବିଧା ମିଳେନି କି ସହରରେ ଯାତାୟାତ ସୁବିଧା ଟିକେ ଅଧିକା ଥାଏ କିନ୍ତୁ ଯୋଉ ପନିପରିବା ଫଳମୂଳ ଚାଷ ପ୍ରାକୃତିକ ଜିନିଷ ଯଉଟାମାନେ ସେଇଟା କୁହନ୍ତିନି କି ଗାଁ ରେ ହିଁ ଅଧିକ ମିଳେ ସେଗୁଡା ସବୁ। ଯେକୌଣସି ମାନେ ଗାଁର ପରିବେଶ ହିଁ ଗୋଟେ ବହୁତ ଅଲଗା ଥାଏ। ବହୁତ ଲୋକ ଚାଷ ବାସ କରନ୍ତି ତାପରେ ଗାଁରେ ବିଭିନ୍ନ ପ୍ରକାର ଗଛ ପ
ମୁ ପରିଶ୍ରମ ବହୁତ ପସନ୍ଦ।
ହ
ଭଲ ଲାଗେ।
ହଁ।
ହ୍ୟାଲୋ।
ହୁଁ।
ହଁ ମୁଁ କହିଲି ମତେ ବି ଗାଁ ର ପରିସର ବେଶୀ ଭଲ ଲାଗେ। ଫାଙ୍କା ଅଡିଓ।
ନାଇଁ ଗାଁ ର ତ ସବୁବେଳେ ଭଲ ଲାଗେ ମାନେ ଯୋଉମାନେ ସହରରେ ରହି ଯାଇଛନ୍ତି ମାନେ ନିଜ ନିଜ କାର୍ଯ୍ୟରେ ସବୁ ମାନେ ଏତେ ବ୍ୟସ୍ତ ରହିଥାନ୍ତି ଯେ ଯଦି ଯିଏ ବି କୋଉଠି ଚାକିରୀ କରେ ଯାହା ବିି କରେ କିନ୍ତୁ ମାନେ ସମୟ ଗାଢିକି ନିଜ ଗାଁ ର ମାଟିକୁ ବି କେବେ ଭୁଲିବା କଥା ନାଇଁ ମାନେ ନିଜ ଗାଁ ରେ ଯୋଉଠି ଜନ୍ମ ହେଇଛୁ ଯୋଉଠି ଆମେ ଛୋଟରୁୁ ବଡ ହେଇଛୁ ସେ ମାଟିକୁୁ ବି ଆମେ ମାନେ ମାପରି ହିଁ ଭଲ ପାଇବା ତାଙ୍କୁ ସମ୍ମାନ ଦେବା। ନିଜ ଗାଁକୁ ଯାଇକି ଗାଁ ଲୋକଙ୍କର ମାନେ ସୁବିଧା ଅସୁବିଧା ସବୁ ଦେଖିବା।
ଜଣେ କିଏ ଯଦି ଅସୁବିଧା ସମ୍ମୁଖୀନ କରୁଛି ବୋଲି ତା ପାଇଁ ବୋଉ ଜଣ ବାହାରୁଛନ୍ତି ହଁ।
ହୁଁ ତାପରେ ଟାଉନରେ ରହିଲେ କଣ ହୁଏ, ମାନେ ଯିଏ ଯାହା ଫ୍ୟାମିଲୀ ସିଏ କଣ ହେଲା କଣ ନାହିଁ କିଏ କାହାର ଦେ ଦେଖବାର ନାହିଁ ଯିଏ ଯାହାର ହିଁ ଦେଖନ୍ତି। କିନ୍ତୁ ଗାଁରେ ଯଦି କାହାର ବି ମାନେ ଅସୁବିଧା ହେଲା ବୋଲି ଆଖପାଖ ପଡ଼ୋଶୀ ଯିଏ ବି ଥାନ୍ତି ନାହିଁ କି ସମସ୍ତେ ସାହାଯ୍ୟ କରନ୍ତି। ମାନେ ତାଙ୍କ ସବୁ ଭଲଲାଗେ। ସହରରେ କଣ କି ମାନେ ହଁ ସହରରେ ସୁବିଧା ଏତିକି ଯେ ସହରରେ ବଡ଼ ମାନେ ପାଠ ପଢିବା ପାଇଁ ସ୍କୁଲ କଲେଜ ସ୍ୱାସ୍ଥ୍ୟ ପାଇଁ ଦେଖ ଆଗୁ ଗଲେ କି ନାଇଁ କି ଗାଁ ଟା ହଉଛି ବହୁତ ଭଲ ତାପରେ ସହରର ମାନେ ପାଣି ପବନ ବି ମାନେ ଗାଁ ପାଣି ପବନ ଠାରୁ ବହୁତ ଅଲଗା। ଗାଁ ପାଣି ପବନରେ ମାନେ ଯୋଉ ବାସ୍ନା ଯୋଉ ସ୍ଵାଦ ଥାଏ ନାଇଁ କି ସହରରେ ସେ ସବୁ ନଥାଏ। ସହରରେ ଏତିକି ଆମକୁ ସୁବିଧା ମିଳିଥାଏ ଯେ, ସେଠି ସହରରେ କଣ କି ବଡ଼ ବଡ଼ ହୁଁ ମାନେ କଣ ସ୍କୁଲ୍ ଥାଏ, କଲେଜ ମେଡିକାଲ ସେ ସୁବିଧା ହେଟି କଲେଜରେ ଅଧିକ ମିଳେ।
ହଁ
ନହେଲେ ଆଗ କାଳର ଲୋକମାନେ ଯୋଉମାନେ ସେ ଯୋଉମାନେ କି ଚାଷ ଉପରେ ହିଁ ଅଧିକ ନିର୍ଭର ହେଇକି ରହୁଥିଲା ସେମାନଙ୍କୁ ମାନେ ତାଙ୍କର ଦେହ ବି ଖରାପ ହଉନଥିଲା। ତାପରେ ଷାଠିଏ ସତୁୁରରି ଅଶୀ ଶହେ ବର୍ଷ ପାଖାପାଖି ବଞ୍ଚିକି ମଧ୍ୟ ସେମାନେ ମାନେ ତାଙ୍କୁ କିଛି ରୋଗଗ୍ରସ୍ତ ହେବ ନାହିଁ କିଛି ନାହିଁ କାହିଁକିନା ସେମାନେ ପରିବେଶ ସହିତ ଖାପ ଖୁଆଇକି ରହିଯାଇଥିଲେ, ନାକୁ ନା
ହଁ ରୋଗ ପାଇଁ ତ ମଣିଷ ଆଜିକାଲି ବହୁତ ତ ଅସୁବିଧା ସମ୍ମୁଖ ନହଲେ ହେଉଛି ଆଉ ବେଶି ତ ହଉଛି ପାଣି ତ ଗାଁରେ ଠିକ୍ ଠାକ୍ ଅଛି ନା ମାନେ କି କିଛି ଦୂଷିତ ଜଳ ସେଇଠୁ ନାହିଁ ନା
ପାଣିରୁ ନା ପାଣିରୁ କିଛି ଅସୁବିଧା ନାହିଁ ମାନେ ଆମର ଉ ଟାଉନରେ ଯେମିତି ଟେନେଜ ସିଷ୍ଟମ ଥାଏ, ଏଠି ସେମିତି ନୁହଁ। ମାନେ ଏଠି ବିଭିନ୍ନ ପ୍ରକାର ଦେଖ ନଦୀ ହଁ ସବୁ ମାନେ ପିଇବା ପାଣିର ବି ବହୁତ ସୁବିଧା ଅଛି। ଆଉ ଯଦି ଚାଷ ବାସ କରିବା ପାଇଁ ବୋଲିବି ସୁବିଧା ଅଛି। ଆମର ଏଠି ଯୋଉ ନଦୀଟା ଅଛି ନ କି ନଦୀରୁ ସମସ୍ତେ ଉଁ ମାନେ ପମ୍ପ ଲଗେଇକି ପାଣି ଆଣନ୍ତି ନିଜର ଚାଷ ଜମିକୁ ମାନେ ସେତେ ବି ଚାଷ କରନ୍ତି ତାପରେ ପିଇବା ପାଣି ମାନେ ଅଛି ସବୁ ସୁବିଧା ଅଛି। ନଳ କୂଅ କୂଅ ଯେତିକି ସେଗୁଡ଼ାକ ମୁ ବ୍ୟବହାର କରିକି ପିଅନ୍ତି ପାଣିର ସେମିତି ବିଶେଷ କିଛି ଅସୁବିଧା ହୁଏ ନାହିଁ ଗାଁରେ
ହଁ ଗାଁରେ ପୁଣି କେତେ ସାରୁ ସାରୁ ପତ୍ର ର ତରକାରୀ ଖାଇଛୁ କେବେ?
ନା ନା ମୁଁ ସେଟା ଖାଇନି, କିନ୍ତୁ ସାରୁ ସାରୁ ଖାଇ ସାରୁ ଦରକାରୀ ଖାଇ ସାରୁ ପତ୍ର ର ଦରକାରୀ ମୁଁ
ନାଇଁ ସାରୁରେ ତ ହେବ, ସାରୁରେ ପିଠଉ ଭଜା ବ ସାରୁରେ ଯାହାବ ସନ୍ତୁଳା ବି ହବ। ଯେମିତି କଲେ ବି ଭଲ ଲାଗିବ।
କିନ୍ତୁ ସାରୁରେ କେ ସାରୁ ପତ୍ରରେ ନାଇଁ କି ଥରେ ମୁଁ ତରକାରୀ କରିଥିଲି ଲକଡାଉନ ରେ ସେତେବେଳେ ବହୁତ ଭଲ ହେଇଥିଲା ହେ ମାନେ
ମାନେ
ଭଲ ଲାଗୁଥିଲା। ସେ ତରକାରୀ ଟା ସାରୁ ପତ୍ରକୁ ନେଇକି ବେସନରେ ଗୋଳେଇକିରି ତାକୁ ଟିକେ ସେକି ଦେଲେ ତାୱାରେ ଯେମତି ସେକି ସେକି ଦଉଚନ୍ତି ତେଲ ଟିକେ ପକେଇକିରି ତାପରେ ଯେମତି ମସଲା ଯେମତି ତରକାରୀ ସେ କରୁନଁ କି? ତମେ ତ ରୋଷେଇରେ ଭଲ ଅଛ।
ତମେ କୋଉଠୁ ଶିଖିଲ ସେଇଟା ରୋଷେଇ ନା ଆଗୁରୁ ଦେଖିକି ନା ଏମ୍ ତି ମୋବାଇଲ ରୁ ନା କିଏ କହିବେ ଜାଣିଥିଲ
ତେବେଳେ ଏ ନାଇଁ କି ଦୂରଦର୍ଶନରେ ଦେଖ୍ ଦେଖିଥିଲି।
ଆଚ୍ଛା ଛା ଛା ଛା ହୁଁ ନାଇଁ ଭଲ ମାନେ ଯୋଉଠି ହେଲେ ବି ଯାହା ବି ଗୋଟେ କିଛି ନୂଆ ଶିକ୍ଷା ମିଳିବାର୍ ସେଟା ନୂଆ କିଛି ଶିଖିବାଟା ସେଇଟା ବହୁତ୍ ଭଲ।
ଯେତେବେଳେ ଯିଏ ଲଗ୍
ହୁଁ ଲକଡାଉନ୍ ତ କିଏ କୁଆଡେ? ବାହାରିଲିନି କିଛି ନାହିଁ କେବଳ ଘରେ ହିଁ ରହିକି
ହଁ ସେ ଭଳିକି ବହୁତ୍ ଜଣଙ୍କର ଯେ ଯା ହ ଯିଏ ଯାହାର ନିଜର ଶୈଳୀ ଯାହା ଶିଖିବା କଥା ନିଜକୁ ଯେମିତି ଭଲ ସେ ଇଏ କଲେ ତ ତାପରେ ହେଇ ଯାଉଥିଲା। ପ୍ରାୟ ଜଣ ତ ଶିଖିଲେ କେମତି ସେଇ ଯେଏଁ ଯେତିକି ସବୁ ଯେ ଅଁ ଅଦରକାରୀ ଜିନିଷ କେମିତି ଦରକାରୀରେ ବ୍ୟବହାର କରୁ।
ଦରକାରୀରେ ବ୍ୟବ୍
ବୋଧ ହୁଏ ସେଇଡା ତ ପାୟ ଲ ଲକଡାଉନ୍ ରେ ଯେମତି କି ଯେ ଭଙ୍ଗ୍ ଭାଙ୍ଗି ଯାଇଥିଲା କାଚ ଯାକୋ ସେଇ ଯାକୁ ସଜାଡିକିରି ଆଇସକ୍ରୀମ୍ ରୁ ଯେଁ କାଠି ଯାକ ସେଇ ଯାକୁ ସଜାଡିକିରି କେତେ ବଢିଆ ସୁନ୍ଦର୍ ଘର ସଜେଇବା ପାଇଁ ବନାହଉଥିଲା।
ନାନ୍ ହେବା ଦ୍ଵାରା କଣ କି ଗୋଟେ ସମୟ ମିଳିଲା ମଣିଷ
ହଁ ନିଜକୁ ସେ ଜାଣି ପାରିଲା ଯେ ପ୍ରକୃତରେ ନିଜ ଭିତରେ କଣ ସେ ହଲିଡ଼ା ଅଛି ଆଁ ସେଇଥିପାଇଁ ଲକଡାଉନ୍ ବହୁତ୍ କିଛି ଶିଖେଇକି ଯାଇଚି।
ହଁ।
ହଉ ରଖିଲି ମୁଁ ତାହେଲେ
ହଉ ହଁ ହଁ ହଉ।